ହ୍ୟାଲୋ।
ହଁ।
କଣ କରୁଛୁ?
କଣ କରିବି ଏଇ ଗା ଏଇ ବୋଲି ଯାଉଛି ଆଉ।
ଆଛା ଘରେ ଅଛ ବୋଧେ।
ଏ ବର୍ତ୍ତମାନ ଘରେ ଅଛି।
ଆଉ କୁଆଡେ ବୁଲି ମୁଁ ଏଇ ଘରେ ବସିଛି।
ଆଛା ଆଉ କଣ ଏବେ ଚାଲ
ଏ ଯୋଉ ଗରମ ହେଉଛି। ଯୋଉ ଗରମ ହେଉଛି ସେ ଗରମରେ ବାହାରକୁ ଯିବାକୁ ଇଚ୍ଛା ହିଁ ହଉନି।
ତ ଗରମ ହବନି ଆଉ କେବେ ହବ। ତ ବର୍ଷା ହେଇନି କି ତୁମ ଆଡେ?
ନା ଆମ ଆଡେ ବର୍ଷା ହେଇନି। କାଲି ବସ୍ ଟିକେ ହେଇଥିଲା ପାଞ୍ଚ ଦଶ ମିନିଟ୍ ହବ ବର୍ଷା ହେଇଥିଲା ବାସ୍ ସେତିକି। ହେ ଯୋଉ ଗରମ କୁ ଟିକେ ମାନେ ପାଞ୍ଚ ସେମିତି ଦଶ ମିନିଟ ପାଇଁ ଯୋଉ ବର୍ଷା ହଉଛି ସେଥିରେ ବେଶି ଗରମ ହଉଚି।
ହୁଁ ନା ଆମ ଆଡେ ହେଇଥିଲା ଖାଲି ଉ ପ୍ରବଳ ବର୍ଷା ହେଇଛି। ବିଜୁଳି ଘଡଘଡି ମାରିଛି, ଆଉ କରେଣ୍ଟ ବି ନଥିଲା ଆଜି ଆସିଲା ସକାଳୁ କରେଣ୍ଟ।
ଜାଗା ଅଛି ଯୋଉଥି ଟିକେ ଥ ମାନେ ସବୁ ଜାଗାରୁ କଣ ଥଣ୍ଡା ପାଣି ବାହାରେ। ନୀନା ମାଟି ଭିତରୁ ଥଣ୍ଡା ପାଣି ବାହାରେ। ଏମିତି କିଛି ଜାଗା ଅଛି ଯୋଉଟା ମାଟି ଭିତରୁ ଗରମ ପାଣି ବାହାରେ। ସେଟାକୁ କଣ କୁହନ୍ତି ଜାଣିଛ?
ଗରମ ପାଣି ବାହାରେ
ଯେମିତି ଦେଖ ଆମର ପୋଖରୀ ହେଲା ପୋଖରୀ ଗାଡିଆ ଏବେ ଯୋଉଠି ହେଇଚି ଆମର ଥଣ୍ଡା ପାଣି ବାହାରୁଛି କି ନାଇଁ କିନେ ଏମିତି ବି କିଛି ଜାଗା ଅ ଛି କୁଣ୍ଡି ଏମିତି କିଛି କୁଣ୍ଡ ଅଛି ଯୋଉଥିରେ କି ଗରମ ପାଣି ବାହାରେ। ତ ଜାଣିଛ ସେଇଟାକୁ କଣ କୁହନ୍ତି? ଜାଣି ଛ କି ନାହିଁ?
ନାଇଁ ସେଗୁଡ଼ା ଜାଣିନି।
ଆଉ ସେ ସେ ବିଷୟରେ ଅନ୍ୟ ମାନେ ଥାଏ ଯୋଉ କଣ ତ କୁହନ୍ତି ଉଷ୍ଣ ପ୍ର ତ ବଣ କୁଅନ୍ତି ଯେଉଁଟାକି ମାଟି ଭିତରୁ ଗରମ ପାଣି ବାହାରେ ପୁରା ଫୁଟ ଫୁଟିଲା ପରି କା ଗରମ ପାଣି।
ନା। ସେ ଜାଣିନି।
ନା ନା ପଢନି ନୁହେଁ ଆମେ ଯ ଯାଇଥିଲୁ ଥରେ ଖୋର୍ଦ୍ଧା ନା ବାଲେଶ୍ଵର ଯାଇଥିଲୁ ଠିକ ସେ ମନେ ପଡୁନି ବସ୍ ସେଇଠି ଥିଲା ଉଷ୍ଣ ପ୍ରସବଣ ଥିଲା। ସେଉଁଟା କି ଗୋଟେ କୁଣ୍ଡ ହେଇଛି। ଥିଲା ସେଥିରେ ପୁରା ଗରମ ପାଣି ବାହାରେ
ହୁଁ।
ଶୀତ ଦିନ ଯାଇଥିଲୁ ଶୀତ ଦିନ ଯାଇଥିଲଥିଲେ ସେଠୁ ପୁରା ଗରମ ଗରମ ପାଣି ବାହାରିଥିଲା ମାନେ ବାମ୍ଫ ବାହାରି ଆମେ ଆମିତି ଗରମ ପାଣିରୁ ଠିକ୍ ସେମତି
ଆଚ୍ଛା। ଆଉ ତମ ବୁଲିବା ପାଇଁ କୋଉଠି ଭଲ ଲାଗେ ଓଡିଶାର?
ଓଡ଼ିଶରେ ମୁଁ ଯାଇନି। ଏତେ କୁଆଡେ ବୁଲିବାକୁ କିନ୍ତୁ ବାଲେଶ୍ଵର ଖୋର୍ଦ୍ଧା ଭୁବନେଶ୍ଵର ଆର ଭିତରେ ବହୁତ ବୁଲିଛି ସ୍କୁିକ ହୁଏନି କି ସେ ସ୍କୁଲ ପିକନିକ ମୁଁ ଯାଇଛି ବୁଲିବାକୁ ତମେ?
ଆଚୁଲି ଆମର ହୁଏ ଯେ ପିକନିକ କିନ୍ତୁ ମୁଁ ଯାଏନି। ସ୍କୁଲ ରେ କେବେ ଯାଇନି ତ ଆମ ଟିଉସନ ଟିଉସନ ଜାଣିଛ? ତ ସେ ଟିଉସନ ନେଇ ଯାଆନ୍ତି ଯେବେ ସେ ଯୋଉୁସନରେ ଚାଆନ୍ତି ପିଲା ତ ତା ଦେରେ ହିଁ ଯାଏ ସ୍କୁଲ ଛାଡନ୍ତି ମେନ ଘରେ ଛାଡନ୍ତିନି।
ଆମର ଗ ଗ୍ରହ ନକ୍ଷତ୍ର ବିଷୟରେ କଣ ସବୁ ଜାଣିଛ? ତ ତମେ କହ କମର୍ସ ପଢ଼ୁଥିଲ ବୋଧେ?
ହଁ।
କମର୍ସ କୁ ଓଡିଆରେ କ କଣ କୁହନ୍ତି?
ବାଣିଜିକ
ବାଣିଜ୍ୟ ବାଣିଜ୍ୟ ବିଜ୍ଞାନ ବାଣିଜ୍ୟ ବି
ବିଜ୍ଞାନ ନାଇ ବାଣି ବିଜ୍ଞାନ ନାହିଁ
ବିଜ୍ଞାନ ନୁହଁ ବାଣିିଜ ହଁ ଖାଲି ହଁ ଖାଲି ବାଣିଜ୍ୟ। ହଁ ଖାଲି ବାଣିଛ କୁହନ ହଁ କଳା ହଉଛି ଆମର।
ସାହିତ୍ୟ
ହଁ କଳା ବାଣିଜ୍ୟ ବିଜ୍ଞାନ ତିନିଟା ଅଲଗା ଅଲଗା ମୋର କଳା ଥିଲା।
ଆଚ୍ଛା ସେଇଟା ଆମର ହଉଛି ବାଣିଜ୍ୟ ଯେହେତୁ କମର୍ସ କରଛୁ ସେଇଟା ବାଣିଜ୍ୟ। ବିଜ୍ଞାନ ମାନଙ୍କର ତ ସେଇଟା ସା
ହଁ ତାହେଲେ ତ ଜାଣିଥିବ ଆମର ମାନେ ପୃ ପୃଥିବୀର ଦୂରତା କେତେ।
ତ ସେ ଇଏରେ ପଢିଥିଲି ତ ସେ ଭୁଲିଭାଲି ଯାଇଛି ବଙ୍କିଙ୍ଗ ଫଙ୍କିଙ୍ଗ ଲାଇନରେ୍ଚ ଆସେତ କହିବି।
ହଁ ମୁଁ କହିଲି ଯଦି ବି ବାଞ୍ଚଞ୍ଚିଥିଲ ତ ଏଥିରେ ତ ଜାଣିଥିବ
କନ ତ ବ୍ୟବସାୟିକ ଜ୍ଞାନ କୌଶ
ବ୍ୟବ ହଁ
ବ୍ୟବସାୟିକ ଜ୍ଞାନ ବ୍ୟବସାୟ ବିଷୟରେ ସେଇ ସବୁ ବିଷୟରେ ପଢା ହୁଏ।
ହଁ ଆଚୁଲି ସେଇଟା ସବୁ ଅଛି ତାର ପାଠ ଅଛି ଅଲଗା ସ ଜନ୍ତ୍ର ମାନେ ହଁ ତ ସେଟା ସେଟା ପ୍ରାୟତଃ ପିଲା କୁହନ୍ତି ମାନେ ବାଣୀ ବାଣିଜ୍ୟ ପାଠ ଟା କଷ୍ଟ ବୋଲି କିନ୍ତୁ ମୁଁ କହିଲି ଦେଖିବା କଷ୍ଟ ହଉ ପଛ ଦେଖିବା ପଢିବା ଯାଉ
ସମସ୍ତେ କୁହନ୍ତି କି ବିଜ୍ଞାନ ଏଟା କଷ୍ଟ ବିଜ୍ଞାନ ଟା କଷ୍ଟ
ଆଚୁଆଲି ମୁଁ ଯା ସହିତ ମିଶିଛି ତ ତାଙ୍କ ଠାରୁ ମୁଁ ଶୁଣିଛି କି ସିଏ କୁହନ୍ତି ବାଣିଜ୍ୟ ଟା କଷ୍ଟ ତ ସେଥିପାଇଁ ପିଲା ନିଅନ୍ତିନି ଅଧିକ ତେଣୁକରି ତା ଦେହରେ ସିଟ ବଳେ କଲେଜ୍ ରେ
ସେଥିପାଇଁ ତମେ ସେଥିପାଇଁ ତମେ ନେଲ କେ ଦେଖିବା କଣ କର କଷ୍ଟ ଅଛି।
ଦେଖିବା କଣ କଷ୍ଟ ଅଛି ଆଚ୍ୟୁଆଲି ମୋର ମ୍ୟାଥ ରେ ଭଲ ହୁଏ ମ୍ୟା ଇଂଲିଶ ମ୍ୟାଥ ଭଲ ହୁଏ ତ ସେଇଠେ ହଁ। ସେ ନେଇଗଲି ଆଉ। ଆଉ କିଛି ରିଜନ ନାହିଁ।
ତମକୁ ବ ବହି ପଢିବାକୁ ଭଲ ଲାଗେ ଯେମିତି ଗପ ବହି ହେଲା ଉପନ୍ୟାସ ହେଲା କବିତା ହେଲା ଏମିତି କିଛି ଭଲ ଲାଗେ।
ଆଚ୍ୟୁଆଲି ଏ ମତେ ଗପ ବହି ପଢିବାକୁ ଭଲ ଲାଗେ।
ମତେ ଉପନ୍ୟାସ ବହୁତ ଭଲ ଲାଗେ ପଢିବ ଆ
ହୁଁ ହୁଁ। ଓହୋ।
ସେ ଦେଖିବ ଗୋଟେ ଗୋଟେ ଉପନ୍ୟାସ ଏତେ ସୁନ୍ଦର ଲେଖା ଥାଏ କି ସେ କୁ ତାକୁ ପଢିଲେ ତା ଭିତରେ ହଜିଯିବ ତମେ ମ ଏତେ ସୁନ୍ଦର ଲେଖା ଥାଏ। କବି ମାନଙ୍କ ଙ୍କର ଏତେ ସୁନ୍ଦର ଚିନ୍ତାଧାରା ଥାଏ ସେମାନେ ଏତେ ବହୁତ ଭଲ ଲେଖନ୍ତି ଥରେ ପଢିଲେ ମାନେ ବାରମ୍ବାର ପଢିବାକୁ ଇ ଇଛା ଜାଣିବାକୁ ଇଚ୍ଛା ହୁଏ ମତେ ବହୁତ ଭଲ ଲାଗେ ଉପନ୍ୟାସ ପଢିବାକୁ।
ହ ଯେହେତୁ ତୁମେ କଳାରେ ତ ସଜେଇ ଟାଇପ୍ ର ସବୁ ଭଲ ଲାଗେ। ତଁ ମୁ କ ସେ ତ ହୁଏ ନାହିଁ ତ
ରେ ବି ବହୁତ ବି ଥିଲା ଯେମିତି ଆମର ସାହିତ୍ୟ ହେଇଗଲା ଆ ହଁମ୍ ଆମ ମାତୃଭାଷା କଣ ତ ପରିବେଷବିଜ୍ଞାନ ହେଇଗଲା ଇତିହାସ ହେଇଗଲା, ଭୂଗୋଳ ହେଇଗଲା ରାଜନୀତିବିଜ୍ଞାନ ଆମର ବହୁତ ସ ସବୁ ଥାଏ ନାଇଁ କି କଳା ମାନେ ଖାଲି ସାହିତ୍ୟକୁ ହିଁ ବୁଝାଏ ଏତେ ସବୁ ପାଠ ବି ସେତିକି ଥାଏ।
ଆଛା। ସେ ସବୁ ଅ ଛି ଅଲଗା ଗପ ଗପ ଆକଚ୍ୟୁଆଲି ମତେ ଭଲ ଲାଗେ ଗପ ବହି ପଢିବାକୁ ତ ମୁଁ ଅଛି ବି ପାଖରେ ଅଛି ଏବେ ଗପ ବହି ମୁଁ କେତେବେଳେ କେମିତି ମାନେ ଟିକେ ବି ଥିବେ ମୁଡ ଅଫ ଥିବ ତ ସେଇ ଟାଇମ ରେ ଗପ ବହୁ ହିଁ ପଢିଦିଏ। ଅଛି ମୋର ପର୍ସନାଲ ପିିସି ଅଛି ତ ତ ତାଧିରେ ପଢେ।
ମାନେ ବହିି ଦୋକାନ
ନାଇଁ ବହି ଅଛି ପ୍ଲସ କମ୍ପ୍ୟୁଟର କମ୍ପ୍ୟୁଟର ଗୋଟେ ଲାପଟପ ଗୋଟେ ଅଛି ତ ବିଜନେସ କ୍ଷେତ୍ରରେ ଆମର ଲାଗିଛି ତ ସେଇଟା ତ ଗୋଟେ ଗୋଟେ କମ୍ପ୍ୟୁଟର ଗୋଟେ ଲାପଟପ୍
ଆଛା ସେଇଥି ତ ଏତ ପାଠ ପଢୁଛ ନା ସ ଗପ ପଢୁଛେ ନାଇଁ ଗପ ପଢିବାକୁ ତମକୁ ଏତେ ଭଲ ଲାଗେ ଆଉ କଣ ଭଲ ଲାଗେ? ମୁ କହିଲି ଗପ ପଢିବାକୁ ତମକୁ ଏତେ ଭଲ ଲାଗେ ଆଉ କଣ ଭଲ ଲାଗେ?
ଆ ଦୈନିକ ଖବର ଦେଶ ବିଦେଶ ଖବର ମୋତେ ଭଲ ଲାଗେ
କିଛି ଗୋଟେ ସାଉଣ୍ଡ ହେଲା ଦେଖ ତ
ସାଉଣ୍ଡ ହଉଛି
ଆଛା ଓକେ ଓକେ ହଉ ଠିକ ଅଛି ନାଇଁ ଆଉ ସେମତି କିଛି ନାହିଁ
ଯେମିତି ମୁଁ ଗ୍ରହଣ ଛା ଆମର ଯଉ କୁହନ୍ତି କି ଓଡି ମାନେ ଓଡିଆ ଯୋଉ ମାସରେ ଆମର ବାର ମାସରେ ତେର ପର୍ବ ହୁଏ ତ ଗୋଟେ ଗୋଟେ ମାସରେ ଆମର ଦିଟା- ପକ୍ଷ ଥାଏ ଜାଣିଛ ସେ- ପକ୍ଷ କଣ ସେ ଯୋଉ ଦିଟା ପକ୍ଷ ଥାଏ ତା ନାଁ ଜାଣିଛ
ପକ୍ଷ ତ ଜାଣିଛି ଦିଟା ପକ୍ଷ ରୁହେ
ହଁ ଗୋଟେ ମାସ ନାଇଁ ଗୋଟେ ଗୋଟେ ମାସରେ ଦିଟା ପକ୍ଷ ରହେ ସେ ପକ୍ଷର ନାଁ କଣ?
ପକ୍ଷ ପକ୍ଷ
ଗୋଟେ ହୁହନ୍ତି କୃଷ୍ଣ ପକ୍ଷ ଆଉଗୋଟେ ଶୁକ୍ଲାପକ୍ଷ
ଆଛା।
ହଁ ଗୋଟେ ପକ୍ଷ କେତେ ଦିନ ଜାଣିଛ।
ପନ୍ଦର ପନ୍ଦର ଦିନ।
ପାଞ୍ଚଞ୍ଚ ଦିନ ହଁ ଗୋଟେ ଗୋେ ପକ୍ଷ ପନ୍ଦର ଜିନିଷ ଯେହେତୁ ଆମର ହଁ ଗୋଟେ ମାସ ତିରିଶ ତିନ ତିନ ଦିଟା ପକ୍ଷ ଥାଏ ଗୋଟେ ଶୁକ୍ଲ ପକ୍ଷ ଗୋଟେ କୃଷ୍ଣ ପକ୍ଷ ତ ଗୋଟେ ପକ୍ଷ ପନ୍ଦର ଦିନ ଲେଖା ଥାଏ।
ଆଛା।
ଆମର ଓଡିଆ ନବ
ତୁମେ ପିଲାଙ୍କୁ ପାଠ ପଢଉଛ କି? ତ ପିଲାଙ୍କୁ ପାଠ ପଢାଅ କି ଆଉ ସେଥିପାଇଁ ଆଉ ଶିଆଳ ଲାଗୁଛି।
ମୁଁ ପଢେ ମାନେ ଖାଲି ଟାରେ ଘରେ ବସିବା ଅପେକ୍ଷା କିଛି ପିଲାଙ୍କୁ ମୁଁ ପଢଉଛି।
ଆକଚ୍ୟୋଲି କୋଉ କୋଉ ପିଲାଙ୍କୁ ପଢୋଉଚ ତମେ?
ଉଁ ହେଁ ଶିସୁ ମନ୍ଦିର ପିଲା ସେଇ ମାନଙ୍କୁ
ଆଚ୍ଛା।
ସେଇ କେତେବେଳେ ଆସୁଚନ୍ତି ମୁ ହଁ ହଁ ଠିକ୍ ଠାକ୍ ମି ହଁ ସେଇଟା ଆଉ କହିବି ନା କେତେ ପଇଷା ଦୋଉଚନ୍ତି।
ନାଇଁ ନା
ସେଇଟା କାହାକୁ ପଚାର ସେଇଟା କାହାକୁ ପଚାରାଯାଏନା ଗୋଟେ ମା ଗୋ ଗୋଟେ ମଣିଷର ଆର୍ଥିକ ଆୟ କେତେ ଗୋଟେ ମାସର ଆର୍ଥିକ ଆୟ କେତେ ସେରା କାହାକୁ କୁହାଯାଏନା।
ଆରେ ଆୟ କଥା କୋହୁନି ତୋ ବେତନ କଥା କୋହୁଚି ବେତନ ଅଲଗା
ହଁ ସେଟା ହଁ ସେଟା ତ ମୁଁ ଜାଣିଚି ସେଟା ମୁଁ ଜାଣିଚି ଯେ
ତ ମୁଁ ସେ ବେତନ କଥା ଟା କହିଲି କି ଠିକ୍ ଠିକ୍ ଠାକ୍ ମିଳୁଚି କି ନାଁଇ ସେଇଟା ପଚାରିଲି ତମକୁ ଆଉ ସେଟା ତ ପର୍ସନାଲ କଥା ହେଇଗଲା ସେଟା କୁ ତା
ହଁ ସେଟା ମୋର ନାଁଇ ସେଟା ମୋର ମାସକୁ ମାସ ଠିକ୍ ଠାକ୍ ମିଳି
ଠିକ୍ ଅଛି। ମାନେ ତୁମ ଜୀବନର ଲକ୍ଷ୍ୟ କଣ?
ଜୀବନର ଲକ୍ଷ୍ୟ ଜୀବନର ଲକ୍ଷ୍ୟ ଯୋଉଟା ଅଛି ମୁଁ ମାନେ ଯୋଉ କୁହନ୍ତି କି ତମେ ମାନେ ତମ ଜୀବନରେ କଣ କରିବାକୁ ଚାହୁଁଛ ସେଟା କେବେ କାହାକୁ- କୁହନ୍ତିନି ତମେ ପ୍ରଥମେ ସେଇଟାକୁ ଶୁଣ କଣ କହୁଛି ସେଇଟା କାହାକୁ- ଏବେ କୁହନ୍ତିନି ପ୍ରଥମେ ତମେ ତମ ଲକ୍ଷ୍ୟ ହା - ହାସଲ କରିସାର ଯେଉ ଜାଗାରେ ପହଞ୍ଚିବାକୁ ଚାହୁଁଛି ସେ ଜାଗାରେ ପହଞ୍ଚି ସାରିଲା ପରେ କୁହ କି ମୋ ଜୀବନର ଲକ୍ଷ୍ୟ ଏଇଆ ଥିଲା ଆଜି ସେଇଟା ମୁଁ ପୂରଣ- କରିଛି କିନ୍ତୁ ତା- ଆଗରୁ କହିବାଟା- ଠିକ ନୁହଁ
ଆକଚୁଲି ଆମେ ଯେତେବେଳେ ସ୍କୁଲରେ ପଢନ୍ତି ତ ସେଇ ଟାଇମ ରେ ସାର୍ ମାନେ କୁହନ୍ତି
ଆଉ ସେଇ ଟାଇମ ରେ ତ ପଚାରନ୍ତି କାହିଁକି ନା ହଁ ସେମାନେ ଛୁଆ ମାନଙ୍କୁ ଉତ୍ସାହ ମାନେ ପ୍ର- ଉଛାନ ଦବା ପାଇଁ କୁହନ୍ତି କି ଜଣେ ଯ କହୁଛି ମୁଁ ବଡ ହେଲେ ଡକ୍ଟର ହେବି ପୋଲିସ ହେବି ଯାହାବି ହେବି ଯଦି ଏବେଟା ଉ ତାକୁ ଆମେ ସେଇଟା ଶିଖେଇବା ସେ ବଢ ହେଲା ଯାଏଁ ସେଇଟା ତା ରଖିଥିବ କି ତା ମନରେ ମୁଁ ଏଇ ବଡ ହେଲେ ଏ ଏଟା କିଛି କରିବି ତ ମୁଁ ପଢିବି କିନ୍ତୁ ବଡ ହେଲା ପରେ ଆମେ ଯାହା କରିଥାଉ ସେଇଟା ହୁଏନି।